ହଁ ନମସ୍ ନମସ୍କାର
ନମସ୍କାର
କଣ କରୁଛନ୍ତି
ବସିଥିଲି ଅପେକ୍ଷାରେ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଖାଲି ଅପେକ୍ଷା କରୁଛନ୍ତି ତାହେଲେ
ହୁଁ ହୁଁ
ଓହୋ ହ ହଁ ଆଜି କଣ ରୋଷେଇ ହେଇଛି ଏଇ ସମୟ ପାଇଁ ଏଇ ରାତି ୍ର ବତ୍ର ଭୋଜନ ପାଇଁ
ଏଇ ସମୟ ପାଇଁ ଚିକେନ
ବାଓ ବହୁତ ବଢିଆ ଆପଣଙ୍କର ତ ଆଉ କାହା କାହା ସହିତ କଥା ହେଇଥିଲା ଏଇ ମଧ୍ୟରେ
ଏଇ ମଝିରେ ଦିପ୍ତି ସହ ଶିବାନୀ ସହ ସେତିକି ଆଉ ନା
ଆଉ ଆଉ ତମର ପ୍ରିୟ ତମେ କୁକ୍ବଲ କରିନ
ଓ କିଏ କିଏସ
ସମ୍ୟାା ଏବଂ ସୁୁହାନ
ନା ନା ନା
ଆରେ ତାଙ୍କଷ ତ କଥା ହେ ଟଣି ର ହଁ ହୋଁ ହ ହ ବହୁତ ବଢିଆ ବହୁତ ବଢିଆ ମୁଁ ବି ଆ ଆଚଛ ଆଛା ଆଛ ବଲକ
ହୁଁ
ଆଉ ଯଦି ଯଦି ଆଗ ଆଗ ଆଗାମୀ ସମୟରେ ଯଦି କେବେ ଦେଖା ହୁଏ ତମେ କଥା ହବ ନା ମୁଁମରିକି ପଳେଇବ
କେବେ ଦେଖା ହ ହବନି
ଯଦି ବି ମାନେ ଦୟବଶତଃ କେତେବେଳେ ଭୁଲ ବଶତଃ ଯଦି ଦେଖା ହେଇଗଲା
ଭୁଲ ବସ ତ ହେଲେ ବି ଯା ନା।
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କ ମନରେ ଏଇ ସବୁ ଭାବନା ଅଛି ବୁଝିପାରୁଛୁ?
ଆଜ୍ଞା ଆଜ୍ଞା ଯିଏ ରହିଯାଇଛି ରହିଯାଇଛି ଆଉ।
ଆଛା ଆଚ୍ଛା ବହୁତ ବଢିଆ ବହୁତ ବଢିଆ।
ଭଲ ତ ନାହିଁ ହେଲେ। କରିବାକୁ ପଡିଲା ଆଉ।
ଆଉ ଆଛା ଆଛା ଆଛା ଆଛା ଆଉ ଆକାଂକ୍ଷା ସହିତ କଥା ହେଇଥିଲେ।
ନାଁ ନାଁ କେବଳ ରିଲସ ଯାହା ପଠା ପଠି।
ଆଚ୍ଛା ଆଛା ଆଚ୍ଛା ଆଛା ଆଛା ଆକାକ୍ଷା କେଉଁଠି କଦରାପଡା।
ହୁଁ ହୁଁ ସେଇଠାଇଁ।
ଆଚ୍ଛା ଆଚ୍ଛା ଆଛା ଆଛା ଏବେ ସେଇ ଡିଉଟି ଯାଇଥିଲେ ନା। ଆଛା ଚଛା ଆଛା।
ବିଡ଼ି ସିପିଟି।
ଆଚ୍ଛା ଆଚ୍ଛା ଆଉ ଅ ଅନନ୍ୟା।
ହଁ ଅନନ୍ୟା ସହିତ କଥା ହେଇଥିଲି। ଏବେ କଲ କରିନି ବହୁତ ଦିନ ହେଇଗଲାଣି ଆଉ।
ଆଚ୍ଛା ଆଚ୍ଛା।
ହୁଁ ଆଜି ମେସେଜ କରିଥିଲା।
ହୁଁ ହୁଁ ହୁଁ ହୁଁ।
ହୁଁ ଆଉ ଆୟୁଷ ଯୋଉ ରେଜଲ୍ଟ ବାହାର ଦିନ କଲ୍ କରିଥିଲା।
କୁଡୁଙ୍ଗ।
ହୁଁ।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ଏବେ ଆଉ କଥା ହେଇନି ଆଉ।
ଆଚ୍ଛା ଆଚ୍ଛା।
ହୁଁ। ଆଉ କାହା କାହା ସହିତ କଥା ହେଇଥିଲେ ଆପଣ?
ମୁଁ ଆଜି ସକାଳେ ଦୀପ୍ତି କଲ୍ କରିଥିଲା। ଭଡିଓ କଲ କଥା ହେଇଥିଲି।
ହୁଁ।
ଆଉ ଆପଣଙ୍କ ସହିତ ତ କଥା ହଉଛି। ଆଉ ଆମ ସାଙ୍ଗସାଥି ଯିଏ ଦିଲିରେ। ସ୍କୁଲ ସାଙ୍ଗସାଥି ସବୁ ଦେଖା ହଉଛନ୍ତି। କଥାବାର୍ତ୍ତା ବୁଲାବୁଲି ସବୁ ଆଉ।
ହୁଁ ଭଲ ଭଲ।
ହଁ ଆଉ ଯାହା ଭଉଣୀ ଭଉଣୀ ମାନଙ୍କ ସହିତ କଥା ହଉଚି ସେତିକି।
ଭଲ ଆଉ।
ହଁ ସେଇଭଳି ଭଲ ଚାଲିଛି ଆଉ କଣ କରିବା କଣ କର
ହୁଁ।
କିନ୍ତୁ ଜଣେ ମତେ ରାଗୁଛନ୍ତି। କହୁ ମୁଁ କ କିଛି ଇଆଡୁ ସିଆଡୁ କହୁଛନ୍ତି। ମତେ ଭଲ ଲାଗୁନି।
କିଏ?
ହାଲୋ।
ହଁ କିଏ କହୁଛନ୍ତି।
ଅମି।
ଆଚ୍ଛା ଆଚ୍ଛା।
ତା ମନ କଣ
ସେ
କିଛି ଘରେ ତାକୁ କଣ କହୁଛନ୍ତି ସିଏ ସେଇ ଭାବରେ। ହୁଁ କଣ କଣ କଣ କଣ ଭାବିକି ନିଜକୁ ନିଜେ ହୋଉଚି ହୋ ମୁଁ ବୁଝେଇଲେ ମୁଁ ଖରାପ ହେଇଯାଉ
ଓହୋ ଏମିତି କଥା ତାହେଲେ?
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର ବୈ ବୈବାହିକ ସମ୍ପର୍କ ବିଷୟରେ କଣ ଧାରଣା ଅଛି?
ତାମାନେ ବୁଝିପାରିଲିନି।
ବିବାହ ସମ୍ପ ବିଷୟରେ ଆପଣଙ୍କର କଣ ଧାରଣା ଅଛି? ବୈବାହିକ ଜୀବନ ଉପରେ। କିଛି ଧାରଣା ନାହିଁ। ଆଛା ଆଛା ଆଛା ହୋଉ। ବର୍ତ୍ତମାନ ନାଇଁ କିନ୍ତୁ ଆଗାମୀ ସମୟରେ ଯଦି ଆପଣଙ୍କର
ସେଇଟା ହେଇପାରେ ସେତେବେଳେ ସେଇଟା ଉ ଭାବ ବିଚାର କରାଯିବ।
ଆଚ୍ଛା ଆଛା ଏଇଭଳି କଥା।
ହଁ। ବର୍ତ୍ତମାନ ପାଇଁ କିଛି ହେଇନି।
ଠିକ ତାହେଲେ ଠିକ କଥା ଠିକ କଥା ବର୍ତ୍ତମାନ ପାଇଁ ଆପଣ ଠିକ ଠାକ୍ ଥାଆନ୍ତୁ।
ହୁଁ।
ଆଉ ହଁ କାଲି ତ କଲ କରିଥିଲି ଆମ ବୁଡୁ ହେରିକାଙ୍କୁ କଲ କରିଥିଲି ହଷ୍ଟେଲରେ
ହୁଁ।
ହୁଁ ସେଇଟା କଥା ହେଇଥିଲୁ ଆଉ। ସେଇ ମୁଁ ଏଇ ବିଷୟରେ ହିଁ ଜଣେଇବାକୁ ଚାହୁଁଥିଲି ସେମାନଙ୍କୁ।
ଆଛା।
ହଁ ଆଉ ଘରେ ସବୁ ବାପାଙ୍କ ଦେହ ଭଲ ଅଛି?
ହଁ ଭଲ ଅଛନ୍ତି ସବୁ।
ହୁଁ
ସେମାନେ କଣ କରିଲେ?
ଆଚ୍ଛା ସେ ସେଇ ବିଷୟରେ ତ ମୁଁ କିଛି କହିପାରୁନି ଜଣା ପଡିବ ଆଉ କିଛି ସମୟ ପରେ ଆଉ।
ଆଛା ଆଛା।
ଆଉ ଆପଣଙ୍କର ନହେଲେ ଆଉ କଣ କହିବି ଆପଣଙ୍କର ହଁ କିଛି ଦିଅନ୍ତୁ ଆପଣଙ୍କର ବିଷୟରେ କିଛି। ଦେହ ପ୍ରତି କିଛି ଭଲ ଜାଣିଛନ୍ତି ତାହା କୁହନ୍ତୁ। କି ରୋଷେଇ ବିଷୟରେ ଯୋଉ ଯାହା ଭଲ ଆପଣଙ୍କର ଜ୍ଞାନ ଥିବ ମତେ କିଛି କୁହନ୍ତୁ ଯାହା ଫଳରେ ମୁଁ କିଛି ଜାଣିବାକୁ ଅ ଇଛୁକ କରୁଛି। ଯାହା ଫଳରେ ମତେ ସାହାଯ୍ୟ ବି ମିଳିବ କିଛି ଜାଣିବିି ପାରିବି।
କୋଉ ବିଷୟରେ?
କିଛି ରୋଷେଇ ଜିନିଷରେ କିଛି
ମାନେ କୋଉ ଜିନିଷ ଟା?
ମାନେ ଯଦି ପନିର ତରକାରୀ ଟିକେ ବନେଇବାକୁ ଚାହୁଁଛି ଗ୍ରେଭି ସହିତ ସେଇଟା କେମତି ପରି ଭାବେ ବନେଇବି।
ମତେ ବଟର ପନିର୍ ବନେଇ ଆସିଛି।
ଆଜ୍ଞା ଆଜ୍ଞା ସେଇଟା କୁହନ୍ତୁ କେମିତି ତିଆରି କରା ହୁଏ?
ତ ପନିର କୁ କାଟିକି ତାକୁ ଆ ତାକୁ ଲଙ୍କା ନା ନା ନା ନା ଲଙ୍କା ଲୁଣ ଅଳ୍ପ ଦେଇକି ଗୋଳେଇକି ଟିକେ ରଖିବାନି ଗୋଳେଇବା ଟିକେ ତାପରେ କଢେଇ ହଉ କି ପ୍ୟାନ ହଉ ସେଇଥିରେ ବଟର ଆଉ ତେଲ ମିକ୍ସ କରିକି ପକେଇବା ତାପରେ ପନିର ତ ଟିକେ ବ୍ରାଉନ ହେବା ଯାଏଁ ତାକୁ ଇଏ କରିବା। ବ୍ରାଉନ ମାନେ ଅଳ୍ପ କିଛି ହୁଁ ଫ୍ରାଏ ଛାଣିବାନି। ଫ୍ରାଏ ଜସ୍
ମାନେ ଜଷ୍ଟ ମାନେ ଗୋଟେ। ଯେମିତି ପିଠା ତିଆରି ଯୋଉଟି କରାଦାଏ ଯାଏ ସେ ଉପରେ ଜଷ୍ଟ ଖାଲି। ଆମ ଅଳ୍ପ ତେଲକୁ ଆଉ ଆଉ ଦହି। ଏ ବଟର ହଁ ବଟର।
ହଁ।
ଅଁ ଘିଅ ବଟର କୁ ଘିଅ କୁହନ୍ତି ବା।
ନା ନା ସିଏ ଅଲଗା।
ଆଚ୍ଛା ଆଚ୍ଛା ଆଛା ଆଛା ଆଛା ସେଇଟା। କୋ ଦିଟା ମିଶେଇକି ତାହାକୁ ଇଏ କରକି ଫ୍ରାଏ କରାଯାଏ।
ହଁ କରିସାରିଲା ପରେ ସେଇଟା କାଢିବା ଏପଟେ ଅଲଗା ଆମର। ମିକ୍ସ ମିକ୍ସଚର କରିବା ପାଇଁ ମାନେ ଗ୍ରାଇଡିଙ୍ଗ କରିବା ପାଇଁ।
ଆଜ୍ଞା।
ପିଆଜ ଟମାଟୋ କାଜୁ ରସୁଣ ଲଙ୍କା।
ହଁ ମାନେ ଗୋଟେ ପେଷ୍ଟ ପେଷ୍ଟ ଗୋଟେ ଅଧା ରସୁଣ ପେଷ୍ଟ ଟାଇପ ଯୋଉ ପଡେ ଆଜ୍ଞା।
ପେଷ୍ଟ ହଁ ପେଷ୍ଟ କରିକି ତାକୁ ରଖାହବ।
ଆଚ୍ଛା।
ତାପରେ ସେଠୁ ତେଲ ଟିକେ ବଟର ଟିକେ ପକେଇକି। ପିଆଜ କୁ ଭାଜିକି ତାପରେ ସେ ପେଷ୍ଟ କୁ ପକାହବ ଭଲରେ କଷି ଦେଇକି ପନିର ପ ପକେଇଦବା ସରିଗଲା ତାପରେ ଲାଷ୍ଟ କୁ ବଟର ଟିକେ ହେଇଗଲା।
ଟମାଟୋ ଟମାଟୋ ପକେଇବାକୁ ପଡିବନି।
ହଁ ସେ ଗ୍ରାଇଣ୍ଡିଙ୍ଗ କଲା ବେଳେ ବା ପକାହବ। ପିଆଜ ଟମାଟୋ ରସୁଣ କାଜୁ ଲଙ୍କା।
ସେଇଟା ଲୁଣ କଣ ସେଇଟା ଆଗରୁ ମାନେ ଯେତେବେଳେ ଦିଆଗଲା ଆପଣ କହିଲେ ଯେତେବେଳେ। ଲୁଣ ଆଉ ଲୁଣ ଆଉ ଲଙ୍କା।
ହଁ ସେଇଟା ଲୁଣ ଲଙ୍କାଗୁଣ୍ଡ ସେଇଟା। ପକାହବ ମସଲା କଲା ବେଳେ ବି ସେଇଠି ପକାହବ ହଳଦୀ। ହଁ ଲୁଣ ମସଲା ଗୁଣ୍ଡ ଟିକେ ପକା ହବ ଆଉ।
ଆଛା ଆଛା ଆଉ ଯୋଉ କରନ୍ତି ଯୋଉ। ଦୋଷା କୁ ନାହିଁ ତ କଣ କୁହନ୍ତି ତ ମୋଟା ମୋଟା ରୁଟିକୁ କଣ କୁହନ୍ତି। ଆଁ। ହଁ ସେଇଟା କିପରି ଭାବେ ପ୍ରସ୍ତୁତ ସେଇଟା ଜାଣିଛନ୍ତି।
ସେଇଟା ମଇଦା ଆଉ ଅଟାର ମିକ୍ସ ରେ।
ମିଶ୍ରଣରେ।
ହଁ ଆଉ ସେଠି ଲୁଣ ଟିକେ ପଡିବ। ତାପରେ ଲୁଣ ଲୁଣ ଟିକେ ଅଲ। ଅଳ୍ପ ପଡିବ ହୁଁ।
ସେଇଟାକୁ ସେଇଭଳି ବେଲିକି ରୁଟି ଯେପରି ରୁଟି ଯେପରି ତିଆରି କରା ସେଇଭଳି ହିଁ କରି କରାଯାଏ।
ହଁ ଯେ ସେଇଟା ଟିକେ ମୋଟା ରହିବ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା।
ତାପରେ କଳା ଜିରା ବି ପକେଇ ପାରିବେ।
ଆଚ୍ଛା ଆଚ୍ଛା ଠିକ୍ ଅଛି ଠିକ ଅଛି ତାହେଲେ ଆପଣ ବହୁତ କିଛି ଜାଣିଛନ୍ତି କେବେ କରିଛନ୍ତି।
କରିଥିଲି ହେଲେ ଟିକେ ଗଡ଼ବଡ ହେଇଯାଇଥିଲା ଲୁଣ ଟିକେ ଅଧିକ ପକେଇ ଦେଇେଇଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ସେଇଟା ଫେଙ୍ଗିଲେ ନା ରଖିଲେ।
ସେଇଟାକୁ ଅଳ୍ପ ଖାଇକି ଫିଙ୍ଗା ହେଇଗଲା।
ଆଛା ଆଛା ଆଛା ଆଛା ବହୁତ ବଢିଆ ବହୁତ ବଢିଆ।
ହୁଁ।
ଆପଣଙ୍କ ସହିତ କଥା ହେଇକି ମତେ ବହୁତ। ଖୁସି ମନେ ଲାଗିଲା ବହୁତ କିଛି ଜିନିଷ ଜାଣିପାରିଲି।
ହଁ। ପରବର୍ତ୍ତୀ ସମୟରେ ତାକୁ ଚେଷ୍ଟା କରିବି ବନେଇବାକୁ ଆଉ।
ଯା ଆଜ୍ଞା ନିଶ୍ଚୟ ଆପଣଙ୍କଠୁ କିଛି ଶିଖିଲି ମାନେ ମୁଁ କିଛି କରିବାକୁ ହିଁ ଆଉ ଆପଣଙ୍କଠୁ କିଛି ଶିଖିଲି।
ହୁଁ।
ହଉ‌।
ତ ଏବେ ଟାଇମ୍ ସମାପ୍ତ ହେଇଯାଇଛି। ସେପଟୁ କଲ୍ ଟି କରନ୍ତୁ।
ଆଜ୍ଞା ଏ ବାଇଆଣି।